ହଁ।
ଏଇଟି ବସିଚି ଆଉ କ
ମୁଁ ଆଜି ଏ ବୁଲୁଛି ଟିକେ ଆଉ।
ଓ ପଳେଇ ଆସିଲ ମାମୁଁ ଘରୁ।
ନା ମାମୁଁ ଘରେ ଅଛି କାଲି ଯିବି ଆଉ।
ହଁ ଗାଁ ଠୁ ମାମୁଁ ଘର କେ ତେ ବାଟ କି?
ପାଞ୍ଚ କିଲୋମିଟର ମ।
ଆଚ୍ଛା ଉଁ ହୁଁ ସେଇଥିପାଇଁ ପଳେଇ ଯାଉଛ ବାରବାର କି ନା ଆଉ।
ହଁ ମାମୁଁ ଘରେ ଏମିତିରେ ପିଲାଦିନେ ରହୁଥିଲି ମାମୁଁ ଘରେ ରହିକି ପାଠଶାଠର ପଡୁ ଥିଲି ସେଠି
ହୁଁ।
ଆଉ କଲେଜ ହେଲା ପରେ ଆମ ଗାଁକୁ ଯାଇଥିଲି ମୁଁ।
ଆଚ୍ଛା ଆଚ୍ଛା ତା ହେଲେ ଛୋଟବେଳେ ମାମୁଁ ଘରେ?
ହୁଁ। ହଁ ଦେଖିଲ କୁସୁମ ଗୋଳି? ଦେଖିଲ କୁସୁମ ଗୋଳି?
କେବେ ଖାଇନ ନା?
ନା ନା ଖାଇନି କେବେ। ମୁଁ ଦେଖିଥିବି ପୁଣି କଣ ମୁଁ ଜାଣିପାରେନି ହେଲା। ଆଁ ଏବେ ଗୋଟେ ଫୋନ ଦେଖୁଥିଲି ସେ କିଏ ଗୋଟେ ତାକୁ ଲୁଣ ଲଙ୍କା ପକେଇକି ଦେଖଉଥିଲା ଭାରି ଖାଉଥିଲା ହେଲା।
ହୁଁ ମସ୍ତ ଲାଗେ ଖାଇବା ପାଇଁ ଲୁଣ ଲଙ୍କା ପକେଇକି। ଫ୍ରିଜ୍ ରେ ଟିକେ ରଖିଦେବ।
ହଁ।
ଖାଇବାକୁ ସେଇଟା ମସ୍ତ ଲାଗିବ।
ମିଠା ଲାଗେ?
ହୁଁ ମିଠା ଟିକେ ଲାଗିବ ଅ ଆମ୍ବିଲ ଟିକେ ଅଳ୍ପ ରହିବ ମିଠା ଲାଗିବ କିନ୍ତୁ।
ଆଛା ଆଚ୍ଛା ହଁ।
ଫେଭରାଇଟି।
ଆଚ୍ଛା। ଆଁ ମୁଁ ଜାଣି କେବେ ବି ଖାଏନି ତାକୁ
ଗାଁ ପଟେ କେମିତି ନାହିଁ ତମେ ତ ଗାଁ ରେ ଏମିତି ରେ ରହ।
କା ମୋ ଆମ ପଟେ ମୁଁ କେଭେ ବି ଆଜି ଯାଏଁ ମୁଁ ଦେଖିନି କେଭେ ବି ଦେଖିନି।
ହୁଁ।
କୁଆଡେ କଣ ଅଧିକ ଥିବ ବୋଧେ ଆଉ। ଯେମାନେ ଟିକେ ଯୋଉ ଜାଗା ଜଙ୍ଗଲ ଫଙ୍ଗ କି ହଁ ଆଣିକି ବିକ୍ରି କରିଯିବ ପାଖ ପାଖ ଜଙ୍ଗଲ ଆଣିକି ବି
ହୁଁ ହୁଁ ଆଜି ମୁଁ ଯାଇଥିଲି ବ୍ୟାଗ ଟେ ଧରିକି ଆସିଥିଲି ଏକା।
ବ୍ୟୟାଗ୍ ଟେ
ସିଏ ମାମୁଙ୍କ ଝିଅ ସେ ଭୁବନେଶ୍ଵରରେ ପଡୁଛି ସେ କହିଲା ମୁଁ ଯୋଡିଏ ନେବି।
ହୁଁ।
ତାପରେ ଆମ ଦିଦି ମ୍ୟାରେଜ କରିଛନ୍ତି ତାଙ୍କ ପାଇଁ ଯୋଡେ ପଠା ହେଲା ତାପରେ ଆମ ଘରେ ଟିକେ ଖାଇଲୁ ଆଉ କଣ।
ଓହୋ ଏମିତି କିି? ସମସ୍ତେଙ୍କର ପସନ୍ଦ ଆଉ ନା କି?
ହଁ ସିଏ ଭୁବନେଶ୍ୱରରେ ଏଗ୍ରିକଲଚର କରୁଛି ସିଏ ଖାଇବ ତା ସାଙ୍ଗସାଥି ଖାଇବେ।
ହଁ ହୁଁ ହୁଁ। ହଁ ମୁଁ ମୁଁ ବି କେବେବି ମୁଁ ଖାଇନି କି ପାଟିରେ ବି ପକେଇନି ମୋଟେ ପକେଇନି ବୋଧେ କେବେ ମୋ ଜିନ୍ଦେଗିରେ, ମୁଁ ତମେ କହିଲନି ମତେ କିଛି ଇଚ୍ଛା ହେଲାଣି ଖାଇବାପାଇଁ ଏଇ ପାଇଁ ଦକୁ ମୁଁ ବିକ୍ରି ହବାର ମୁଁ କେବେ ବି ଦେଖିନି।
ମୁଁ ବି ଦେଖିନି କେବେ ବିକ୍ରି ହବାରେ ବାହାରେ ଜାମୁ କୋଳି ବିକ୍ରି ହଉଛି କିନ୍ତୁ ଏଇ କୋଳି କେତେବେଳେ ବିକ୍ରି ହୁଏ ମୁଁ ବି କେବେ ଦେଖିନି।
ହଁ ବା ଜାମୁକୋଳି ତ ଏଠି ରାସ୍ତା ରାସ୍ତାରେ ବସ ବହୁତ ଲୋକ ଆଉ ଖଜୁରୀ କୋଳି ବି ପୁଣି ଦେଖିନି କେବେ ସତରେ ମୁଁ ର ତମେ ଖାଇବା ପାଇଁ।
ହଉ କେବେ ଯଦି ଆମ ଏରିଆ ରେ ଆସୁଛି ସିଜନ ଟାଇମ ରେ ମିଳିବ ଆଉ ବିନା ସିଜନ ଅଫ ସିଜନ ଆଉ କୋଉମିଳିବ କି ଏଟା ସିଜନ୍ ଟାଇମ ରେ ଧର
କୋଳି ପୋଳି ହଁ କୋଳି ଟାଇମ୍ ଟା ନା ଏଥିପାଇଁ।
ହୁଁ।
ହଁ ଆଉ।
ମୁଁ ଆସିବ କେତେବେଳେ ବୁଲାବୁଲି ହେଇକି ଆମ ପଟେ ଭଲ ତ ଟୁରିଷ୍ଟ ପ୍ଲେସ ଅଛି ବି ବୁଲା ବୁଲି ଏଇଠି ଯିବ ଆଉ। ବୈଷ୍ଣ ଦେବୀ ଅଛି, ରାମ ମନ୍ଦିର ଅଛି। ଅଛି ହଁ।
ହୁଁ ମୁଁ ଯାଇଥିଲି ତ ଏବେ ଗୋଟେ ଥର ଖୋର୍ଦ୍ଧା ଓଡ଼ିଆ ଆମ ସେ କୁ ଯାଇଥିଲି ହେଲା ରାମ ମନ୍ଦିର ପଟେ ନାଇଁ ରାମ ମନ୍ଦିର ତ ଥିଲା ଆହୁରି ଦଶ ପାଞ୍ଚ କିଲୋମିଟର ସାତ କିଲୋମିଟର ଭଳିଥିଲା ଆଉ
ହୁଁ, ହୁଁ, ହୁଁ।
ସେ ରାସ୍ତାରେ ଯାଇଛୁ, ବହୁତ ଦୂରରୁ ଏ ଫଟୋ ଉଠେଇିକି ଉଠେଇି ଦୂରରୁ ମୋଠୁ ଥରେ ଫଟୋଟା ଉଠେଇଲି ହେଲା।
ହୁଁ।
ଆଉ ସେପଟେ ତ ଯାଇ ହବନି ନା ସେ ଗଟେ ସେପଟେ ତମ ନୟାଗଡ ଏପଡିଆ
ହୁଁ, ହୁଁ, ହୁଁ।
ସେ ଅଉ
ତମ ଗୋଟେ ସେମିତି କଣ ପ୍ଲେସ ଅଛି ଦେଖିବା ଭଳିଆ?
ଆମ ପଟେ ଆମ ପଟେ ତ ଅ ଆମ ଗୋଟେ ସେମିତି କଣ ଅଛି କଟକ ଡିଷ୍ଟ୍ରିକ୍ଟ ତ ଡିଷ୍ଟ୍ରିକ୍ଟ ଆମର । ଭଟାରିକା ମା ଜାଣିଥି ।
ହୁଁ, ହୁଁ, ହୁଁ, ହୁଁ।
ହଁ ମୋଟରି
ଫଟାରିକା ଦେଉଝର
ହଁ ମହାକାଳୀ
ତମେ ଜାଣିନଥିବ ବଧେ ମହାକାଳୀ ବି ଫେମସ ଅଛ ସେ ପଟେ। ମହାକାଳୀ ସିଂଙ୍ଗନାଥ।
ସିଂଘନାଥ ତି ବ୍ରିଚ ତ ହୁଁ।
ସବୁ ଏରିଆ ଆମେ ବୁଲି ଆଇଚୁ ବାଇକ ରେ ଆଉ କିଛି ବାକି ନାହିଁ।
ହଁ ଆଉ ସେଇ ଡାବର ଖୋଲ ଉକା ଯାଇଛ?
ଡାବର ଖୋଲା ଟା ବାକି ଯାଇନି ସେ ବହୁତ ଥର କହିଲେଣି ସେଠିକି ଯାଉ ଯେ ବାଇକ ରଖିବା ପାଇଁ ଜାଗା ନାହିଁ।
ହଁ ବହୁତ ପାଠ ହଁ ହଁ ଦେଉଝରି ରେ ଏତେ କିଛି ଇଏ ନାହିଁ ମ।
ହୁଁ। ଦେଓଝର ଦେଓଝର ଏବେ ଭଲ କରିଦେଲେଣି ପାର୍କ। କରିଦେଲେଣି। ତାପରେ ଭି ଭିତରେ ଆଗରୁ ପୁରା ଜଙ୍ଗଲ ଥିଲା।
ହଁ ବା ମୁ ମୁଁ ଯେତେବେଳେ ଯାଇଥିଲି ସେ ଖରା ଏଇ ଖରା ବେଳେ ଯାଇ ଥିଲି ହେଲା। ଯାଇଥିଲ ମୁଁ ବି ମୋ ଥରେ ଦି ଥର ଯାଇଚି ଅଧିକ ଯାଇନି ହେଲା।
ମୁଁ ବୋଧେ ଆଠ ଥର କିି ଦଶ ଥର ଯାଇଥିବି।
ହେଁ।
ହୁଁ।
ଅ ନାଇ ଯେବେଠୁ ହେଲା ଦିନଠୁ ମୁଁ ବୋଧେ ଥରେ ଦି ଥରି ଯାଇଛି ଏମିତି କାହିଁକି ନା ସେ ତ ଏବେ ବି ଏବେ ହେଇଛି ନା ଦୁଇ ହଜାର ସ ଷୋଳ ଷୋହଳ
ହଁ ହଁ ଷୋଳ ସତର ହେଇଚି ମୁଁ ଯାଇଥିଲି ଫାଷ୍ଟ ଟାଇ କେବେ ଦି ହଜାର କୋଡ଼ିଏରେ କୋଡିଏ ପରଠୁ ତାପରେ ମୁଁ ତ ଯାଉଚି ପ୍ରାୟ ଟାଇମ ଆଉ।
ହଁ ଯାଇଚି ମୁଁ ମୁଁ ବୋଧେ ହଁ।
ସେପଟେ କଲ ସେଇ ବଡମ୍ବା ପାଖାପାଖି।
ଆଚ୍ଛା ତମ ପଟରୁ ଜବ କରୁଚି ନା କଣ?
ନା ନା ମାମପଟେ ସ୍କୁଲ ରହିକି ପାଠ ପଢୁଥିଲେ। ତ ସିଏ ସେପଟ ଲାଇନ ତାଙ୍କର ନା। ତାପରେ ବୁଲାବୁଲି କରିବା ପାଇଁ ସୁବିଧା ହଉଚି। ଗଲେ। ସେପଟେ ବି ଭୋଜି ଭାତ କରିଆ ପାଇଁ ଭଲ ହେଇଛି।
ସେଇଆ ଆଉ।
ଏମିତି ଯାଇକି ବୁଲାବୁଲି ହେଇକି ଆସିବା କଥା ଆଉ କଣ। ଲାଇଫରେ ଆଉ କଣ ଅଛି କଉନ।
ହଁ ମ ହେଲା ବୋଲି ଇଣ୍ଟରେଷ୍ଟଟିଂ ମଜା ମସ୍ତି ଟିକେ ସାଙ୍ଗମାନଙ୍କ ସାଙ୍ଗରେ ଆଜି ଦିନବେଳେ ଭାତ ଚା କଲେଜ ଯାଇନି ମୁଁ। ଭା ତ ମଟରର ତରକାରି ଆଉ ଚିଙ୍ଗୁଡି ତରକାରି ହେଇଥିଲା।
ଆଜି କଲେଜ ଯାଇନ ଫ୍ରି ହେଇଥିଲେ କଲଟେ କରିପାରିଥାନ୍ତ ନା।
କଲ କରିଥାନ୍ତି ଯେ କିନ୍ତୁ ଆଜିବା ଆଜି ଯୋଉ ପ୍ଲମ୍ବର ତମେ ଯୋଉ ପାଇପ୍ ଫାଇପ୍ ତ ହେଲା ତ ଉଁ ସେଇଥିପାଇଁ ହଉଥିଲା ତ ସେଇଥିପାଇଁ ମାନେ ମୁଁ କଲେଜକୁ ଯାଇିନି ଆଉପୁଣି ଅଁ ଗୋଟେ ପୋଷ୍ଟାଲ ଯାଇଥିଲି ଡିପୋଜିଟ୍ ପୋଷ୍ଟାଲକୁ ଡିପୋଜିଟ୍ ପାଇଁ ଯା
ହୁଁ ହୁଁ ହୁଁ।
ତ ସେଇଟାରେ ଦିନ ଦିଟାରୁ ସରି ଦିଟାରୁ କହୁଛି ଆସି ପହଞ୍ଚିଲି ଦିଟାରେ। ମୁଇଁ ଗଲେ ବାଟରେ ହେଲା ବାଟ୍ ଗଲି ଦିଟା ବେଳକୁ ଆସିକି ପହଞ୍ଚିଲି ମାନେ ରୁମ୍ ରେ ଆସି ପହଞ୍ଚିଲି। ମାନେ ଏଁ ହଁ ମାନେ ସରିଗଲା ଆଉ ଦିଟା ଭିତରେ ସରିଗଲା। ସେ ବନ୍ଦ୍ କରିଦେଲେ ସାଙ୍ଗେ ସାଙ୍ଗେ କହିଲେ ସ୍ପିଡ୍ ପୋଷ୍ଟ ସ୍ପିଡ୍ ପୋଷ୍ଟ କରିକି ବନ୍ଦ କରିଦେଲେ। ତାପରେ ଆସିଲି ଆସିସାରିକି ରୁମରେ ଆସିକି ଟିକେ ବସିଚି ଖାଇବା ପାଇଁ ଆଉ ଖାଇକି ମୁଁ ବାସନ୍ ମାନେ ଯଦି ପଢ଼େ ପଢ଼ିସାରିକି ଜଷ୍ଟ ବସିଚି ପାଇପ୍ ଆଉ ସେଉଠୁ ଆଉ ଟାଇମ୍ ନାହିଁ ଟୋଟାଲି
ଖାଇବା କ ହେଇଛି ଆଜି।
ଆଙ୍କ ହେବା ଭାତ ମଟର ତରକାରୀ ଆଉ ସେଇ ଯୋଉ ଦିନ ବେଳା ର ମ।
ହୁଁ ହୁଁ ହୁଁ ହୁଁ। ଆଉ ଏବେ ଅବିକା
ଏ ଖାଇବା ବା ଥୁଆହେଇଛି।
ସେ ଖାଇବା କୁ ଆଇଛି ନାହିଁ କି?
ହଁ ମଟର ତରକାରୀ କରାଜାଇଥିଲା ଆଉ ଯୋଉ ଚିଙ୍ଗୁଡ଼ି ନାଁ କେ ଆ ସେ ନା ମୋସ ସହେ ଟଙ୍କାର ଆଣିଥିଲି।
ନା ଛୋଟ ନା ବଡ଼?
ଆଉ ମାନେ ହୁଁ ପରା ଧି ମିଡିୟମ୍ ହଁ ମିଡିୟମ୍ ଛୋଟଟେ। କେ ବେଶୀ ଛୋଟ ନାହିଁ କି ତାଠୁ ଟିକେ ବି ବଡ ନାହିଁ। ଟିକେ ବଡ ଭଳିଆ ଆଉ ହଁ ତରକାରୀ ଟା ତ ଆଳୁ ଚିଙ୍ଗୁଡି ସେଇଥିରୁ ମାନେ ପାଞ୍ଚ ଛଟା ଛେଚି ଦେଇଥିଲି ହେଲା ତାକୁ ମାନେ ଯୋଉ ମାନେ ପିଆଜ ଟମାଟୋ ସାଲାଡ ଭଳିଆ ପକେଇକି ତେଲ ବି ପକେଇକି ତାକୁ ଦେଇ ତାକୁ ଭାତ ଖାଇ ଦେଇଥିଲି ହେଲା। ଖାଇକି ତାପରେ ସେ କରିବା ପାଇଁ ସେ କାମ କରିକି ଆସିଲା ପରେ ଦେଖିଲା ଆସିକି ଏମିତି
ତମର ଫେବରାଇଟ ଖାଇବା କଣ?
ମର ମୋର ମୋର ଫେବରେଟ ଫାଷ୍ଟ ଫୁଡ ଭନ ଲାଗେ ମୋତେ ଅ ହା ଫାଷ୍ଟଫୁଡ ହଁ ହଁ ମତେ ରୋଲ ପସନ୍ଦ ବହୁତୁ
ହୁଁ ଓ ତିଆରି କରିବା ପାଇଁ କଣ ଭଲ ଲାଗେ?
ତିଆରି ତ ଏମିତି ଅ ତିଆରି ପାଇଁ ମତେ ଭଲ ବରା ମତେ ଭଲ ଲାଗେ। ପନିବା ପାଇଁ
ଏମିତି ସବଜି ବି
ହଁ ପୁରୀକୁ ଆଉ ଯୋଉ କଢାଇ ପନିର
କଡାଇ ପନିର ସେଇଟା କେମିତି କଣ ହଉଛି କଡାଇ ଫାଷ୍ଟ ଟାଇମ୍ ଜାଣୁଛି ତମଠୁ।
ମାନେ ରେଷ୍ଟୁରାଣ୍ଟ ପାକରେ ଯୋଉ ଆମର ହୋଟଲ ମ୍ୟାନେ ନା ତ ସେଥିପାଇଁ ମତେ ହଁ ହଁ ସେଟା ଟିକେ ନାଗୁ ଅଭ୍ୟା ମାନେ ହେତେ କହିଥିଲି। ସେଇଟା ଯୋଉ ପନିର ଟାକୁ ଆଣିକି ମାନେ କଞ୍ଚା ପନିର ଟାକୁ କ୍ୟାପସିକମ୍ ଏ ମ୍ୟାରିନେଟ କରିକି ରଖ କ୍ଷ ତାକୁ ସବୁ ପକେଇକି ହେଲା ପକେଇକି ତାପରେ ତେଲ ଫେଲ ଯେମିତି ପକେଇକି ତା ସେଟାକୁ ପକେଇଦବ ମାନେ ବେଶୀ ବି ନର୍ମାଲ ଟା କାଜୁ ଗ୍ରାଇଣ୍ଡିଙ୍ଗ କରିକି ହଁ। କାଜୁ ଫାଜୁ ପଡ଼ିକି ତାର ଯୋଉ ଗ୍ରାଇଡିଙ୍ଗ କରିକି ମସଲା ମସଲା ଦେଇ ହଁ ଚିଲି ନା ନା ଚିଲି ପନିର୍ ଅଲଗା ଟିକେ
ଚିଲି ପନିରରେ ଛଣା ହବ ଆଉ କଣ ଏଇଟା କଞ୍ଚା କରାହଉଚି ଆଉ କଣ?
ଚିଲି ପନିନ୍ ରେ ଛଣା ହେଇକି କାଢି ସାରିଲା ପରେ ଯାଇକି ତାର ସବୁ ଜିନିଷ ଗୁଡା ପଡିବ ହଁ ଯୋଉ ଆଉ ଏଇ ଟା ହଉଚି ଏକାଥରେ ମ୍ୟାରିନେଟ୍ କରିକି ରଖିବ। ତାପରେଏ ଗରମ ମାନେ ତେଲ ଯାହା ବି ତାରଅ ମସଲା ପକେଇ ତାକୁ ପକେଇବୁ ପକେଇ ସାଇଲା ପରେ ତାର କାଜୁ ଗୋଟେ ଯୋଉ ମସଲା ପେଷ୍ଟ ଯାଏ। ସେଇଟା ତାକୁ ଧାଳିଦବ ହେଲା। ଆଁ ବଟର ଟିକେ ପକେଇ ଦବ କାମ୍ ଖତମ୍।
ହୁଁ ଆଉ ମତେ କିଛି ମତେ କିଛି ବେଶୀ ଆସିନି ଟିକେ ମ୍ୟାନେଜମେଣ୍ଟ କରି ଦବୁ। ଟି ପସନ୍ଦ ଏଇ ଜିନିଷ ଟା ଏଇଗୋଟା ଜାଣିଚି ଆଉ।
ହଉ ଆଉ। ହଉ ରଖୁଚି।
କଅଁ କହିଲେ?
ରଖୁଚି।
ହଁ ହଁ। ଠିକ୍ ଅଛି।